କଣ କରୁଚନ୍ତି?
ହଁ ବାହାରେ ଟିକେ ବୁଲୁଥିଲି ଏବେ, ଧୋଇ ଧୁଆ ହେଇକିନା ଆସିକିନା। ତମେ କଣ କରିଚନ୍ତି?
ଏଇ ମୁଁ କଲେଜରୁୁ ଆସିଲି ତ ଏଠ ଏଠି ବସିଥିଲି ଆଉ।
ଆଚ୍ଛା ପ୍ଲସ୍ ଟୁ କରୁଛନ୍ତି?
ନାଇଁ ନାଇଁ ପ୍ଲସ ଥ୍ରୀ ଥାର୍ଡ ଇୟର।
ଓ ଫାଇନାଲ ଇୟର ଏଇଟା ବୋଧେ?
ନା ମୋର ଆକ୍ଚୁଆଲି ଫୋର୍ଥ ମାନେ ଚାରି ବର୍ଷ କୋର୍ସ ତ ପ୍ଲସ୍ ଥ୍ରୀ ହେଇଯାଇଛି ତ
ଚାରି ବର୍ଷ ଠିକ, ଠିକ ନାହିଁ ନା ଚାରି ବର୍ଷ ଟା ତିନି ବର୍ଷ ଏବେ ଯାକ ଅଛି। ମାନେ ସେକେଣ୍ଡ ଇୟରଟା ହବ କି ହବନି ଠିକ ନାହିଁ ନା। ହଉ।
ଆଉ ଆପଣ କଣ କରନ୍ତି?
ମୁଁ ଡିପ୍ଲମା କରୁଛି।
ଆଛା କୋଉ ଇୟର ହେଲାଣି ଆ ଆଛା ମାନେ ଘରେ ରହୁଛନ୍ତି ନା ହଷ୍ଟେଲ୍‌ ରେ?
ହଷ୍ଟେଲ ରେ ଫାଷ୍ଟଇୟରଟା ରହିଥିଲି। ଏବେ ଘରେ ଅଛି ଆଉ।
ଆଚ୍ଛା ମାନେ କଲେଜ ଟା କଣ ପାଖରେ ଘରଠୁ ଆପଣଙ୍କର?
ନାହିଁ ସେଇ ଘରଠୁ ଥାର୍ଟି ଫାଇପି କିଲୋମିଟର ହବ।
କେମିତି ଯିବା ଆସିବା କରୁଶନ୍ତି?
ଡାଇରେକ୍ଟ ଡାଇରେକ୍ଟ ବସ୍ ଅଛି।
ମାନେ ଯିବା ଆସିବାରେ ତ ବହୁତୁ ଟାଇମ ପଳେଇ ମାନେ ପଳେଇ ଯାଉଥିବ।
କ କି ଯିବା ଆସିବା
ଆଛା ଆଉ ଆପଣ ମାନେ ଏକ୍ଜାମ ଏକ୍ଜାମ ସରିଲଣି?
କାଲି ଏକ୍ଜାମ ଥିଲା ବା ତମର ପ୍ଲସ୍ ଥ୍ରି ଏକ୍ଜାମ ସରିଲା ତମର କେତେ ସେମି ଥିଲା କି ଫୋର୍ ସେମି ନା। ହଁ ଆମର ଏଇ ଫୋର୍ ସେମୀ ଏକାଳେ ସରିଲା ଏ ଖରାରେ ଛୁଟି ଟାଇମ ରେ ଥିଲା ତମର ଫୋର୍ ସେମି ଆମର ବି ଫୋର୍ ସେମି
ଆଚ୍ଛା ଆପଣଙ୍କର କଲେଜ ଖୋଲିଲାଣି ନା ଖୋଲିିନି?
ହୁଁ ଏବେ ଏକ୍ଜାମ ସରିଛି ଏବେ ଏଣ୍ଟନର୍ଶିପ ଯୋଉ ଟ୍ରେନିଂ ଚାଲିଛି ଆମର ତ ମୁଁ ଟ୍ରେନିଂ ନେଇଯାଇ ଟ୍ରେନିଂ ନଉ ଫା ସେକେଣ୍ଡ ୟରେ ନେଇଥିଲି ଏବେ ଥାର୍ଡ ଇୟରେ ନେବି ମ୍ୟାାମ କହିଛନ୍ତି ତୋର ସାର୍ଟିଫିକଟ ମୁଁ ଦେଇଦେବି ତୁ ଟ୍ରେ ନବା ଦରକାର ନାହିଁ। ତ ମୁଁ କହୀଛି ହଉ ଠିକ ଅଛି। ଘରେ ବସ ଘରେ ଅଛିନା ଆଉ ହୁଁ କ ହେଲା ଜିବି ଡାଇରେକ୍ଟ ବସ ଗୁଟେ ଅଛି ସେଇଟା ସକାଳ ନଅଟା ନଅଟା ବେଳକୁ ଆମ ଘରଠୁ ପୁରା କଲେଜ ଆଗକୁ ଯାଉଛି।
ଓହୋ ତାହେଲେ ଡାଇରେକ୍ଟ ବସ ରେ ଯିବା ଆସିବା କରୁଛ
ହୁଁ କଲେଜ ର ବସ ନା ବାହାର ବସ୍ ଟା ଲୋକାଲ ବସ୍ ଟା କିନ୍ତୁ ସେଥିରେ ଆମେ ଯାଉଛୁହେରି। ଆମ ବସ ନୁହେଁ ସେମତି ଅଲଗା ବସ ଟେ
ଓହୋ ହୋ
ହୁଁ।
ଅହ ଆମର ମାନେ ମୋର ଘ ମାନେ ମୋର ସେଇ ଆଠ ନଅ କିଲୋମିଟର ଘରଠୁ କଲେଜ ଟା ତ ମୁଁ ସେଇ ଆମ ବସ ରେ ଯିବା ଆସିବା କରେ ଆଉ।
ହୁଁ ହୁଁ କଲେଜ ତମର ବି ଫିଟିବନି ଯାଇନ କଲେଜ?
ହଁ ମୁଁ କଲ ମୁଁ ଘରେ ମାନେ ମୋର ହସ୍ ଟେଲ ନାହିଁ ଘରେ ହିଁ ଆମ ଘର ପାଖରେ ହିଁ କଲେଜ ଟା ତ ମାନେ ଯାଇଥିଲି ଆସିଲିଣି ହେରି।
ଓହୋ।
ହଁ ଆଜି ଫାଷ୍ଟ କ୍ଲାସ ଥିଲା ତ ଯାଉଛି ଆଉ। ଆଜ୍ଞା ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହୁଁ ଭଲ ଅଛନ୍ତି।
ଆଚ୍ଛା ହଁ ଆମର ବି ଭଲ ଅଛନ୍ତି ଘରେ ଆପଣଙ୍କର କିଏ କିଏ ରୁହନ୍ତି?
ମୁଁ ବାବା ମାମ ମୁଁ ଆମ ସାନ ଭାଇ। ଆପଣଙ୍କର?
ମୁଁ ମୋର ବି ସେଇ ବାବା ମାମା ଗୋଟେ ସାନ ଭାଇଟେ।
ହୁଁ।
ଆପଣଙ୍କର ସାନ ଭାଇ ର କୋଉ କ୍ଲାସ?
ସିଏ ଅଷ୍ଟମ ପଢୁଛି।
ଆଛା ହଁ।
ଆପଣଙ୍କର?
ତାର ଏବେ ଟେନ୍ଥ ହେଲା।
ହୁଁ ହୁଁ।
ହଁ। ଆଉ ଆପଣ ହଷ୍ଟେଲ କାହିଁ ଛାଡିଦେଲେ ମାନେ ଫାର୍ଷ୍ଟ ଇୟରରେ?
ହଷ୍ଟେଲରେ ଖାଇବା ପାଣି ସେଇଟା ଭଲ ନଥିଲା। ଏତେ ବି ମାନେ ହଷ୍ଟେଲ ଇଚ୍ଛା ବି ନ ଥିଲା ମାନେ ସେମିତି ଏମିତି ଖାଇବା ଆଉ ପାଣି ଫାଣି ଯେମିତି ଥିଲା ପୁରା ଦେହ ସମସ୍ତଙ୍କ ଖରାପ ହେଇଯାଉଥିଲା ଅଧିକାଂଶ। ନାଇଣ୍ଟି ରୁ ନାଇଣ୍ଟି ରୁ ଏଇଟି ପରସେଣ୍ଟ ପିଲାଙ୍କର ଦେହ ଖରାପ ଥିଲା ସେଇ। ଥି ଥିଲା ହସ ଯୋଉ ପାଣି ଯୋଗୁ ଆଉ ଖାଇବା ତ ଏମିତି ହଷ୍ଟେଲ ଖାଇବା କଉ ବି ହଷ୍ଟେଲ ରେ ବି ଭଲ ନୁହେଁ।
ହଁ ହଷ୍ଟେଲ ଖାଇବା ତ ତାର ବ ମାନେ ଖାଇବା ବହୁତ ଖରାପ। ମୁଁ ଜାଣିଛି ମାନେ ପ୍ଲସ ଟୁ ରେ ବି ଯୋଉଠି ପଢୁଥିଲି। ତ ସିଏ ବି ମାନେ ସେ ଖାଇବା ବହୁତ ଖରାପ ମାନେ ଆମର ସେଇ ଟାଇମରେ ସକ୍ ମାନେ ବେଳେ ବଳେ ଆମେ ଲ-ଲଞ୍ଚ ଆୱାର୍ ଟା ଆମେ ଲଞ୍ଚ ଖାଉ ତ ସେଇଠି ଲଞ୍ଚ। କରୁ ଯେତେବେଳେ ସେ ଖାଇବା ବହୁତ ଖରାପ ମାନେ ମାନେ ଅଧା ଦିନ କେତେବେଳେ କଣ ବାହାରିଥିବ କେତେବେଳେ ଅସର ପା ବାହାରିବ କେତେବେଳେ ଆଉ କଣ ବାହାରିବ ଏମିତି ପୋକ ବାହାରିବ ଏମିତି ହେଇ କି ମାନେ ଅଧା ଆମର ଯାଇଛି ହଷ୍ଟେଲ। ଟା ପିଲା ବହୁତ ଚିଡ଼ିଚିଡ଼ି ହୁଅନ୍ତି ମାନେ। ଆଉ ମୋର ସିନା ପାଖ ପାଖ ହେଇଗଲା ବୋଲି କିନ୍ତୁ ଯୋଉମାନେ ତ ବହୁତ ଜଣ ବାଧ୍ୟ ହିଁ ହୁଅନ୍ତି ହଷ୍ଟେଲ ରେ ରହିଆକୁ।
ହୁଁ ଘରେ ବି ସେମିତି ଖାଇବା ପିଇବା ଭଲ ନଥିଲା ସେଇଥିପାଇଁ ପଳେଇ ଆସିଲି ବି। ଆ ଏ ସୁବିଧା ବି ହେଇଗଲା ନା ଡାଇରେକ୍ଟ ବସ ଗୋଟେ ଥିଲା ସେଟା ମୁଁ ଜାଣିନଥିଲି ଆମ ଡ଼ାଇରେକ୍ଟ ବସ ଗୁଟେ ଯାଉଛି ବୋଲି ମୁଁ ଭାବିଥିଲି ମାର୍କେଟେ ବାଟେ ବସ ଯାଉଛି ସବୁ। ମୁଁ ଡାଇରେକ୍ଟ ବସ କିଛି ଯାଉନି ତ ମାର୍କେଟ ବାଟେ ବସ ଯ ମାର୍କ ଏଇ ପା ଗୋଟେ ବସ ଡ଼ାଇରେକ୍ଟ ଯାଉଛି ବୋଲି ସେଥିରେ ଏକ ଯାଉଛୁ ହେରି ଆଉ ସାଙ୍ଗ ସାଥି ବି ସେମିତି ଟିକେ ଆ ପାଖ ଆଖ ପାଖରେ ବି ସାଙ୍ଗ ରେ ଆସୁଚି ସେମାନେ ଯାଉଚୁ ହେରି ଫିଫଟି ପସେଣ୍ଟ ପ୍ଲସ ଆମ କଲେଜରେ ଫିଫଟି ପସେଣ୍ଟ ମାନେ। ବସ୍ ଫିଫ୍ଟି ପସେଣ୍ଟ ପିଲା ସେଇଥିରେ ଯାଉଛନ୍ତି।
ବସ୍ ଟା ଭଲ ସୁବିଧା ଆକଚୁଲି ସତରେ।
ତଥାପି ଏତେ ବୋର ଲାଗୁଛି ଏତେ ଟାଇମ ଲାଗୁଛି ଯିବାକୁ ୱାନ୍ ଆୱାର ପାଖାପାଖି ହେଇଯାଉଛି ଯିବାକୁ।
ହଁ ମାନେ ଯିବା ଆସିବା ଟା ଯେହେତୁ ଟାଇମ ଅଧା ପଳଉଥିବା ମାନେ କଲେଜ ର ଆଗ ଯେତିକି ନଥିବ ତାର ଘଣ୍ଟେ ଦେଢ ଘଣ୍ଟା ଆଗରୁ ମାନେ କଲେଜ ପାଇଁ ଯିବାକୁ ପଡିବ ବସ୍ ପାଇଁ।
ହୁଁ ସେଇଟା ବା ନାଇଁ ବସ୍ ବାଲାଙ୍କୁ ମୁଁ କଲ୍ କରିଦଉଛି ସେ କହୁଛନ୍ତି ଉଁ। କଲ୍ କରଦଉଛି ନଅଟା ବାଜିବାକୁ କେତେ ମିନିଟି ଥିବ କି ଉଁ ଭାଇ କୋଉଠି ଅଛନ୍ତି ତାପରେ ସିଏ କହିଦଉଛନ୍ତି ଏଇଠି ଅଛି ତାପରେ ସେଇ ଅନୁସାରେ ମୁଁ ଦେଖିନା ଟାଇମ ଦେଖିନା ଯାଉଛି ଆଉ।
ଆଚ୍ଛା ଏଇଟା ଗୋଟେ ଅଲ ମାନେ ବସ ରେ ସୁବିଧା କିନ୍ତୁ ମାନେ ଗମେଣ୍ଟ ବସ ରେ ମାନେ ସେଇଗୁଡା କଣ ମାନେ ସେମାନେ ରଖିବେନି ଆମ ବସ ଯୋଉଟା ହେଲା। ତ ତମକୁ ମାନେ ଦେଖ ଦେଖିକି ସେଇ ହିସାବରେ ଯିବାକୁ ପଡିବ ନହେଲେ ବସ ପଳେଇଗଲେ ପଳେଇ ଯିବ ଆଉ କିଛି ତମେ ନା ରହିବନି କି କି କିଛି ନାଇଁ ସେଇଟା ଗୋଟେ ବେଳେ ଅଧା ଦିନ ବେଳେ ବେଳେ ହଇରାଣ ହୁଏ କିନ୍ତୁ ଆମର ଯେହେତୁ ଘର ପାଖରେ ଆଠ ରୁ ନଅ କିଲୋମି ଟର ତ ବେଳେ ବେଳେ ଅଟୋରେ ପଳେଇ ଆସେ ତ ଆଜିକାଲି ତ ସବୁ। ମାନେ ଅନଲାଇନ ବି ଓଲା ଉବେର ବି ସିଷ୍ଟମ ହେଇଗଲାଣି ଉଁ। ରାପିଡୋ ହଁ। ତ ସେଇଥିରେ ବି ମାନେ ବେଳେବେଳେ ଏମିତି ଯେତେବେଳେ ଅତି ଦରକାର ପଡିଲା କି ମାନେ ବର୍ଷା ଫ ସା ହେଲା କି ଯାହାବି ତ ସେତେବେଳେ ଡାଇରେକ୍ଟ ପଳେଇ ଆସେ ଆଉ।
ହୁଁ ହୁଁ ଆଉ ରଜ ଦୋଳି ଖେଳିନାହାନ୍ତି।
ହଁ ରଜ ସେଇ ଆଗରୁ ଛୋଟ ବେଳେ ଖୁସି ଲାଗୁଥିଲା ରଜ ଭାଇ ଏବେ ଆଉ ଲାଗୁନି ଯେମତି ଗୋଟେ କଲେଜ ମାନେ ଦେଢ ମାସ ହେଲାଣି ଯାଇନଥିଲି ଗୋଟେ ଥିଲା ଏବେ ଗୋଟେ। କଲେଜ ଖୋଲିଗଲା ସିଏ ଏବେ ପୁଣି ଚାଲିବ ତ ଏ ଆଉ। ଥିଲା ମଝିରେ ଏବେ ଏବେ ମେ ଏତେ ଦେଢ ମାସ ଖଣ୍ଡେ ପାଖାପାଖି ଛୁଟି ହେଇଯାଇଥିଲା ନା ଘରେ
ହୁଁ ସେଇଟା ଯାହା ଆ ମୋର ଯାହା ବି ପ୍ଲସ ଟୁ ପ୍ଲସ ଯୋଉ ଡିପ୍ଲୋମା ପ୍ଲସ୍ ଥ୍ରୀ ପିଲଙ୍କର କିନ୍ତୁ ଯୋଉ ଛୁଟିଟା ଟିକେ ଠିକ ଲିମିଟ ନାହିଁ। ଖରାାରେ ଯାଉଥିଲୁ ଏକଯାମ ଦେଇ।
ସେଇ ସେଇତ ସେଇ ତ ମାନେ ଖରାରେ ପୁରା ଏତେ ଖରାରେ ଏବେ ବି ତ ମାନେ
ସେଇଟା ପୁଣି ଏକ୍ଜାମ ଟା ସକାଳ ଠିକ ଟା ରୁ ବାରଟା ଏଗାରଟା ଏତେବେଳେ ଯାକେ ଏଗାରଟା ବେଳେ ଖରା ହଉଥିବ ସେତେବେଳେ ଟାଇମ୍ ରେ ଏକ୍ସାମ୍ ସରିବ।
ସେଇ ସେଇ ହଁ ଆମର ବି ସେଇ ମାନେ ଆମର ଆଠଟା ରୁ ଏକ୍ସାମ୍ ଷ୍ଟାଟ୍ ହଉଥିଲା ତ ସରଲାଳୁ ଏଗାରଟା ଏଗାରଟା ସେ ଟିକ ସାଙ୍ଗମାନଙ୍କ ସହିତ କଥାବାର୍ତ୍ତା ବୁଲାବୁଲି ଏମିତି ନେଇ ହେଇକି ସେ ବାରଟା ବାରଟା ସାଢେ ବାରଟା କେତେବେଳେ ଗୋଟେ ଏମିତି ହେଇଯାଏ। ତ ସେଇ ଗୋଟ ମାନେ ଏତେ ଏତେ ଖରାରେ ଆସିଲା ବେଳକୁ ଆମର ପାଇଁ ମାନେ ଆମର ଫରେ ବସ୍ ଟା ପୁରା ଘରେ ଛାଡେନି ମତେ ମତେ ଗୋଟେ କିଲୋମିଟର ଖଣ୍ଡେ ଚାଲିକି ଆସିବା ପଡେ ସେ ଚାଲିକି ଆସିଲା ବେଳକୁ ତ ଆହୁରି ହଁ ଏବେ ଫେରେ ଆମର ଦଶଟା ରୁ କଲେଜ ଟା ଷ୍ଟାର୍ଟ ମାନେ ଆ ଯୋଉ ଆଜି ତ ବହୁତ ଗରମ ହେଉଥିଲା ଫାଷ୍ଟ ଦିନ ଯାଇଥିଲି ଯେ ମାନେ ଏତେ ଗରମ ସେ ରୁମ୍ ରେ ଜମା ବସିି ହି ହଉନି ଏତେ ଗରମ।
ମୁଁ କଲେଜ ଯିବିନି। ଯେତେବେଳେ କଲେଜ ନୋଟିସ୍ ଆସିବ କି ଆସ କଲେଜରେ ବାଧ୍ୟରେ ଆସ କଲେଜରେ ବାଧ୍ୟ କରେ ନାଇଁ କି ସେତେବେଳେ ଯିବି। ଏବେ ଖରା ଗରମରେ ଯାଇପାରିବି ନାହିଁ।
ଏ ଯୋଉ ଆଜି ଭି ତ ଯାଇଥିଲୁ ପିଲା ନଥିଲେ ସେଥିରେ ହଷ୍ଟେଲ ପିଲାଙ୍କୁ ଯାହା ହେଲେ ବି ଯୋଉମାନେ ଯାଆନ୍ତି ତ ସେମାନେ ଏବେ ଗାଁକୁ ପଳେଇଛନ୍ତି ଏବେ ସବୁ ସେମାନେ କୋଉ ସାଙ୍ଗେ ସାଙ୍ଗେ କହିଦେଲେ ବୋଲି ସାଙ୍ଗେ ସାଙ୍ଗେ କୋଉ ଆସିବେ।
ହୁଁ ସେଇଟା ଆମର ବି ଗୋଟେ ବହୁତ ଯୋଉ ଗୋଟେ ଫାଇଦା ଅଛି ଆମର ଛଅ ସିକ୍ସ ଗୋଟେ ମାସିକିଆ ଛୁଟି ମିଳିଯଆାଉଛି।
ହଁ ହଁ ହଁ।
ଗୋଟେ ସେମି ସରିଲେ ଗୋଟେ ମାସିକଆ ଛୁଟି।
ହୁଁ ସେଇଟା ଗୋଟେ ଭଲ।
ସେଇଟା ଆଉ ଅନ୍ୟ ମାନଙ୍କ ପ୍ଲସ ଟୁ ପିଲାଙ୍କର କି ଅଲଗା କୋଉ ପିଲାଙ୍କର ସେଇଟା ନାହିଁ।
ନା ତାଙ୍କର ପୁରା ବର୍ଷ ଟା ନା।
ହଁ ତାପରେ ଆଉ ଗୋଟେ ଖରା ଛୁଟି ସେଇଟା ଆମ ଆମର ଏ ଖରା ଛୁଟି ନାହିଁ ଆଉ। ଆମେ ଖରାଛୁଟେ ଏକ୍ଜାମ ଦେଇଯିବା ଆଉ।
ହଁ ଆମର ତ ସେ ଖରାରେ ଓଲଟି ଏକ୍ଜାମ ଦେଇକିଯିବ ସେଟା ଭାରି କଷ୍ଟ। ବହୁତ ଖରା ଦିନ ଟା ମାନେ ଭାରି ହଇରାଣ ଶୀତ ଦିନ ଟା ଗୋଟେ ଭଲ କିନ୍ତୁ ଖରା ଦିନରେ ଯେତେ ଗରମ ଯୋଗୁ ବହୁତ ହଇରାଣ ଗୋଟେ କୁଆଡେ ଗଲା ଆସିଲା ବେଳକୁ ଏତେ ଖରା ହଉଛି ସେ ମେନ୍ କଲେଜ ପିଲାଙ୍କର ହିଁ ହଇରାଣ।
ସେଇଟା। ଆମ ପିଲା ତ ଯୋଉ ଆମ ପିଲା ଏ ନାଇ ମୁଁ ସବୁ ସାଙ୍ଗ ଫାଙ୍ଗ ମାନଙ୍କୁ କି ଯଉମାନେ ଛୋଟ ପିଲା ଆସିଥିବି ମାନେ ପ୍ଲ ଟୁ ପ୍ଲସ୍ ଥ୍ରୀ ପ୍ଲସ ଟୁ କରୁଛନ୍ତି ଯେଉଁ ମାନେ ପିଲା ପ୍ଲସ ଟୁ ସେମାନଙ୍କୁ ମୁଁ ସଦାବେଳେ ଚିଡଉଛି କି ମାନେ ସେମାନେ ମୋତେ ଚିଡଉଥିଲେ କି ଆମେ ସେମାନେ ଛୁଟି ଥିଲେ ତାଙ୍କ ଖରାଛୁଟି ଥିଲା ସେତେବେଳେ ଏକ୍ଜାମ ଦେଇ ଯାଉଥିଲ ପ୍ରାଟିକାଲ ମାନେ ଭାଇବା ଫାଇବା ଥିଲା ମୋର ଦେଇ ଯାଉଥିଲି ସେମାନ ମୋତେ ଚିଡଉଥିଲେ ଏ ଯାଉଛି କଲେଜ ଯାଉଛି ଆରେ ମୁଁ ଏବେ ଚିଡଉଛି ତାଙ୍କ କଲେଜ ଗଲାବେଳକୁ ଆମର ଏ କଲେଜ ଛୁଟି ଅଛି ତାଙ୍କୁ କହୁଛି ଯାଅ କଲେଜ ଯାଅ।
ହଁ ମାନେ ପ୍ଲସ୍ ଥ୍ରୀ ହେଇଗଲା କିଛି ଏତେ ଇଏ ନାହିଁ କଷ୍ଟ ନାହିଁ ତମେ କଲେଜ ଅଧେ ଦିନ ଯାଇଲେ ଯାଅ ନହେଲେ ନାଇଁ ଏତେ ଆଉ ଇଏ ନାହିଁ।
ଆଟ୍ନାନ୍ସ ଦେଖୁ ନାହାନ୍ତି?
ଆଟ୍ନାନ୍ସ ମାନେ ସେମିତି ମାନେ ଦେଖନ୍ତି କଣ ସେ ଗୋଟେ ମୁଁ ଜାଣିନି। ସେମିତି ଏମିତିରେ ତ ପିଲା ଅଧା ଦିନ
ମାନେ ଫାଇନ୍ ମାନେ ସେଇଟା ନ ମାନେ, କ୍ଲାସ ନ ଆସିଲେ ଫାଇନ୍ ପକଉନାହାନ୍ତି
ନା ଆମର ତ ପକେଇ ନାହାନ୍ତି ମାନେ ସେକେଣ୍ଡ ଇୟର୍ ରେ ପକେଇ ନଥିଲେ କି ଫାଷ୍ଟ ଇୟର୍ ରେ ବି ସେମତି ପକେଇନାହାନ୍ତି। ଜାଣିନି ମାନେ ଏମତି କୋୖଣସି ସ୍କଲାରସିପ୍ ଘରିକା କୁ ଟିକେ ପକେଇଲା ବେଳେ ହଇରାଣ ହୁଏ, ମାନେ କେତେବେଳେ ଆଟ୍ନାନ୍ସ ଟା ଦେଖିବେ ସେଭେନ୍ଟି ଫାଇଭ୍ ଉପରକୁ ଆଟ୍ନାନ୍ସ ଥିଲେ ଯାଇକି ସ୍କଲାରସିପ୍ ସେଇଟା ଟିକେ ହଇରାଣ ନା ଯାହା ହେଲେବି
ହଁ ସେଭେନ୍ଟି ଫାଇଭ୍ ସେଟା ମେଡିକାଲ ରିପୋର୍ଟ ଦେଖେଇଦେଲେ ଉପରକୁ ହେଇଯାଉଛି।
ହଁ ହଁ ସେଇଟାରେ କିଛି ନାହିଁ ମାନେ ମୋର ତବୁ ସେ ଏତେ ହେଇନଥିଲା
ଚଲା ସେ ପକ୍କେଇ ନଥିଲ ଯ ତୁ ପକେଇ ନଥିଲ କରସିବ ଏଇ ବର୍ ଭାବୁ ପକେଇବ କରସିବ ଯେ ଦେଖ ଅଛି ସବୁ ଭୁକର ଆସ ସମସ୍ତଙ୍କର ଅଛି ମୁ ଏସିତି ବିଶି କରିଦେଇଛି ନା ମୋର
ଓହୋ ହୋ ହୋ ସୋ ଟିକେ ବେଶୀ ଭଲ। ଟ ବେଶୀ ଅପରଚୁନିଟି ଆଉ ହଁ। ହଁ। ଆମର ତ ମାନେ ସ୍କଲାରସିପ ପକେଇଥିଲି ତ ଆସିନି ଏବେ ଯାଏ ଆଉ।
ହୁଁ ହୁଁ।
ହଁ ହଉ ମୁଁ ରଖୁଛିୁ ହ ହୁଁ।